ହାଲୋ ହଁ।
କଣ କରୁଛୁ?
ଏଇ ଶୋଇଥିଲି ତୁ କଣ କରୁଚୁ?
ମୁଁ ଏଇ ବସିଥିଲି।
ଓହୋ ଗାଧେଇ ସାଇଲୁଣି। ଗାଧେଇ ସାଇଲୁଣୁୁ ନା।
ନା।
ଆଉ କଣ ଖାଇଛୁ?
ଉଁ।
କଣ ଖାଇଚୁ?
ମୁଁ ଖାଇଛି ବରା ଗୁଗୁନି।
ମାମା ରୋଷେଇ କରୁଛି। ମୁଁ ଖାଇଛି ବିସ୍କୁଟ୍।
ତୁ କଣ ଖାଇଛୁ?
ବିସ୍କୁଟ୍ ଖାାଇଛି।
ଓହୋ।
ମାମା।
ମାମା ରୋଷେଇ କରୁଛି।
ତୁ କଣ କରୁଥିଲୁ ତାହେଲେ?
ହୁଁ।
କହିଲି ତୁ କଣ କରୁଥିଲୁ?
ମୁଁ ଏଇ ବସିକି ମୋବାଇଲ ଦେଖୁଥିଲି ଆଉ କଣ କରିବି।
ଆଉ ଗାଧେଇବୁ କେତେବେଳେ ଆଉ ରୋଷେଇ।
ହୁଁ।
ଗାଧେଇବୁ କେତେବଳେ?
ଗାଧେଇବି ଆଉ ଟିକେ ଗଲେ ଏଇନା କେତେଟା ହେଇଛି କି?
ହୁଁ।
ଦଷ୍ଟା ସାଢେଦଷ୍ଟା ବେଳକୁ ଗାଧେଇବି ଆଉ।
ସାଢ଼େ ନଅଟା ହେଇଛି ହୁଁ ଏକଚାଳିଶ ହେଲେ ଦଷ୍ଟା ବାଜୁ
ଉଁ ହୁଁ ଆଉ ମାଉସୀ?
ଯାଉଛି ରୋଷେଇ କରୁଛି।
ଉଁ ହୁଁ।
ଆଉ। ତୋ ମମାର ଆଜି କଣ ରୋଷେଇ ସରିନି।
ଉଁ ଭାତ ହେଇସାରିଲାଣି ମଜା ହେଇସାରିଲାଣି ଆଉ କରୁଛି ଡାଲମା।
ଆଜି କଣ ରବିବାର ଆଜି କଣ ରବିବାର ସାଧା।
ହବ ଆଉ। ବାବା ଖାଇବେ ବୋଲି ରୁଟି ସେଇଥୀ ବୋଲି କରିଦେଲା।
ଆଉ କଣ କହ। ହାଲୋ।
ହ୍ୟାଲୋ।
ହଁ ବାବା ଘରେ ଅଛନ୍ତି।
ହଁ।
ଯାଇଥିଲେ।
କଣ କହ। ହ୍ୟାଲୋ।
ହଁ ହଁ ଶୁଭୁଛି କହ।
କଁ କରୁଛୁ କି?
ତମ କଲେଜରେ ଆଡମିସନ କେବେ।
ହବ ଅଗଷ୍ଟ ମାସରେ ବୋଧେ।
ଅଗଷ୍ଟ ମାସରେ।
ହୁଁ।
ଓ ହୋ।
ଅଗଷ୍ଟ ଫାଷ୍ଟ ବେଳୁ ହବ ବୋଧେ।
ଅ ହଁ।
ସିଲେକ୍ସନ ତ ହେଇନି ହେଲେ ଯାଇକି
ହଁ ହେଲେ ଯାଇକି ହବ ଆଉ।
ହୁଁ।
ଆଉ ମାଉସୀ କତିକୁ ଫୋନ କରିଥିଲୁ।
ଏଇ ତାସେ।
ହୁଁ।
କେଜାଣି ମୁଁ ଫନ କରନି।
ଏଇନେତ ତ ଭାଇ ମୋ କତିକି ଫୋନ କରିଥିଲା। ମୁଁ କହିଲି ରହ କରୁଛି ତୋ କତିକି।
ହୁଁ।
ଆଉ ଦିଦି ହେରା କେ ଫୋନ କରିନାହାନ୍ତି।
ନାଇଁ କରିନି କହିଲା କାଲି କରିବ ବୋଲି।
କରିବ ଆଉ।
ହୁଁ ତା ଝିଅ ଦେହ ଭଲ ନହିଁ ପା।
ହଁ ବା ତାଦେହ ଖାଉନି।
ହଁ ବା କାଲି କହୁଥିଲା।
ଆଉ ଯାତ୍ରା କୁ ଆସିବୁନା।
ହଁ।
କହିଲି ଯାତ୍ରାକୁ।
ହଁ ଜିବି ଗୁଣ୍ଡଚା ବେଳକୁ। ଏ ସୋ କରି।
ଶୁଭୁନି।
ଷୋହଳ ତାରିଖରେ ଯିବି।
ଷୋଳ ତାରିଖ ଆସିବୁ।
ହୁଁ।
କଲେଯେ ଡ୍ରେସ କଲୁ
ହଁ ଦେଇଚି।
ତମ ଘର ପାଖରେ ଯିଏ କରୁଚନ୍ତି ସେଇ ସିଏ କରୁଚନ୍ତି। ମୁଁ ସେ ଡ୍ରେସ ରେ କଣ କହିଲୁ ଖାଲି ସାଧା ବେକ କରିଦେଇଛି। ଆଉ ମୁଁ ସେ ବେକ କେବେ କରିନି ନା କଲେ କଣ କଲେସ୍ ଖରାପ ହେଇଯିବ। ସେଇଥି ପାଇଁ କଲି ଆ ସାଧା ବେକ ହେଇଥିଲେ। ମୁଁ କରିଦେଇଥାନ୍ତି। ଆଉ ତୁ ହାଇ ନାଇିକ ବେକ କହୁଛୁ ସେଇଟା ତ ମୁଁ କରିନି।
ସାଧା ବେକ ବାଲା ସେ ସେଠି କେହି ପିନ୍ଧିକି ଯାଉନାହାନ୍ତି ସେ କଲେଜକୁ।
ଓ ହୋ। ଆ ସେଇଆ ହେଇଥିବ ଆଉ ମୁଁ ସେ ବେକ ହେଇଥିଲେ ତ ମୁଁ କରିଦେଇଥାନ୍ତି। ମନା କଲୁ ସେ ବେକ ହବନ ବୋଲି ସେଇଥି ପାଇଁ ମୁଁ କଲିନି।
ରଜକୁ ତ ନଥିଲ।
କୁଆଡ଼େ ପଳେଇଲୁ କିଲୋ
ହାଲୋ।
ହାଲୋ।
ହଁ।
କୁଆଡେ ପଳୋଉଚୁ ଖାଲି
ସୁବିଲା ମୁଁ କହିଲି ଲାଷ୍ଟ ରଜ ଦିନ ଯାଇଥାନ୍ତୁ ଯେ ଆଉ ବାପା ପା ରହିଲେନି।
ଓହୋ।
ଦେଖିଆ ଏବେ ତ ଯାଇଛି କୋଉଦିନ ବୁଲିକି ଆସିବା ଆଉ। ତୁ ଆସେ ବୁଲିକି ଯା ମୁଁ ତ ଯାଇଚି।
ମୁଁ ଗଲେ ମତେ ଚାରିଆଡେ ବୁଲେଇନ ବୁଲାଲେ ମୁଁ ପଳେଇ ଆସିବି।
ହଁ କି ମୁଁ ତ କୁଆଡେ ବାଟ ଦେଖିନି ତତେ କୁଆଡେ ନେବି
ହଁ ତୁ ଦେଖିନୁ
ମୁଁ ତ କୁଆଡେ ବାଟ ବି ଦେଖିନି। ଭାଇ ଦେଖିଛୁ ତୋ ଭାଇ ଦେଖି ଭାଇ କି ଧରିକି ଆସିବୁ ତୋ ଭାଇ ସହିତ ବୁଲିବୁ।
ନା ମ ମୋ ଭାଇ ଯିବନି।
କଣପାଇଁ?
ରାନା ଭାଇ ତ ଜିବନୀ ମୋ ଭାଇ ଜୀବ ନା ନାହିଁ ମୁଁ ଜାଣିନି।
ସିଏ କଣ ପାଇଁ ଆସିବନି?
କେଜାଣ ମନା କରୁଥିଲା ତ।
ଉହୁଁ। ସମସ୍ତେ ସାଙ୍ଗ ହେଇକି ଆସିବ ନା।
ମୁଁ ତ ଯିବି କାହ୍ନା ଭାଇ ସହିତ।
କାହ୍ନା ଭାଇ ସହିତ ଆସିବୁ
ହୁଁ। ରାନା ଭାଇ ମନା କରରୁଥିଲା ଜୀବନି ବୋଲି।
ଓ ହୋ। ହେଟା ଆସିବ ସେ ସେମିତି କହୁଛି ହେଟା ଆସିବ ମ।
କହିଲା ମୁଁ କଲେଜ ଛୁଟିି କରିକି ମୁଁ ଯିବି ବୁଲିବି
ହଁ ଆଉ ପଣ୍ଡିତ ଟା ତ
ହଁ ପା।
କମ ପଣ୍ଡିତ
କଲେଜ ଯାଉଛି ଯେ ବହିି ଦରୁନି,
ହଁ। ଆଁ ତାଙ୍କ ଝିଅ, କଣ କରୁଚି?
ହାଁ?
ମୁଁ କଇଲି ତାଙ୍କ ଝିଅ, କଣ କରୁଚି?
ସେଟା କୁଆଡେ ଯାଇଛି, ବୁଲୁଚି ବୋ
ସେ ଅଣ୍ଡିରା ଆଉ ବୁଲୁଚି ନା ନହିଁ ସିଆଡେ?
ବୋଲଚି।
ବୋଲ ଛେଇ।
ଯାଉନି ଆଉ?
ହୁଁ ନା, ତା ଭାଇ ବାଡେଇଲା।
କହିଲା, ମୁନି ଦେଇ ତୋର କହିଦେଲ ମତେ ମୋ ଭାଇ ବାଡେଇଲା।
ହ୍ୟାଲୋ।
କୁଆଡେ ବଳେଇଲୁ ବେ?
ଆଉ ତତେ ଶୁଭୁନହିଁ? ମୁଁ ତ ଯୋଉଠି ଠିଆଇଛି ସେଇଠି।
ନା ତୁ ପଳଉଛୁ କେତେବେଳେ ଖଣି ପଳେଇ ଆଉଛୁ କେତେବେଳେ।
ହୁଁ ହଉ କହ? ସେ ଯୋଉ ଦିନ ଆସିଥିଲା ତା ମାମା କହୁଛି ମାମା ଲେଟ୍ ହେଇଗଲାଣି, ଆଉ ତୁ ଯଦି ଯିବା କଥା ଚାଲେ ନହେଲେ ମୋ ବାବା ସହିତ ଯାଉଛି, ମୋର ସାଇକି ଯିବା ଲେଟ୍ ହେଇଗଲାଣି।
ହେଁ ହେଃ।
ସେ ପୁରା ବାଗଳ।
ହୁଁ ହୁଁ।
ପିଲା ସାଙ୍ଗେ ସାଙ୍ଗେ ଡ୍ରେସ ବାଲଟିକେ ଦୌଡିିଛି ସାଇକେଲ ଧରିକି।
ହୁଁ ଅବା କଇଲା ମାମା ଚାଲେ ଚାଲେ। ମା କେତେ ଟାଇମ ହେଇଗଲାଣି, ମୋର ଲେଟ୍ ହେଇଗଲାଣି ପାଞ୍ଚ ଦଶ ମିନିଟ।
ଆମେ ସେ ଜର ଆସିଲା ଆମେ ବସିଥିଲୁ ବାଇପାସ ରେ ଗନ୍ଧ କହୁଛି ଚୁଇଁ ଦିଥିଲ ଚୁଇଁ ଦିଦି ଲଖୁଛି, ମୁଁ ଗଲେ ହେ ପଳେଇ ଆଲୁ ନା ମୋର ଲେଟ୍ ହେଇଗଲା।
ବାପୁ ପୁଅ ତୋ ଭିଆଇପି ଚାରିକି ଗୁଟେ କରିଛି ଆଉ।
ହଁ ବା।
ଭାଇ ପରେ ଯାଇନି କି ଆଜି?
କାନା ଇ।
ହୁଁ।
ଏଇଟା ଏଇ ଯୋଉ ଉ କହନ୍ତ ତାର ପୁରଉଛନ୍ତି, ଯୋଉ ଆର ଘରେ।
ହୋ ଏଇ ୱାରିଙ୍ଗ କରୁଛନ୍ତି, ଉପର ଘର।
ହୁଁ।
ତୁ ବି ଉପରେ ଘରେ ଅଛୁ ବଧେ?
ହଁ।
ହଉ ହଉ ତୁ କଣ କର ରଖୁଛି ଆଁ।
ହଉ।